ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହଁ। ହଁ ବନ୍ଧୁ କୁହ।
କଣ କରୁଥିଲେ?
ଏବେ ହିଁ ମୁଁ ସ ମାନେ କାମ ସାରିକି ଏବେ ହିଁ ଆସିଲି। ଆଉ ଆପଣ କଣ କରୁଥିଲେ?
ନାଇଁ ଏ ଏମତି ଫୋନ ୟେ ଦେଖାଉଥିଲା।
ଆଜ୍ଞା।
ମୋବାଇଲ୍ ଦେଖାହୋଉଥିଲା।
ଆଜ୍ଞା, ମୋବାଇଲ ଦେଖୁଥିଲେ କି? ଆଉ ଆପଣ କେମିତି ସବୁ ଚାଲିଛି, ସମସ୍ତେ ଘରେ ଭଲ ଅଛି ନା? ଆପଣଙ୍କ ଦେହର ସବୁ ଭଲ ଅଛି?
ହଁ।
ଆଜ୍ଞା, ଆଉ?
କଣ କହିଲ ବନ୍ଧୁ?
ତିନ୍ନି ଆପଣ ସବୁ ଠିକ୍ ଠାକ୍।
ହୁଁ, ମୁଁ ତ ଭଲ ଅଛି। ଆଜ୍ଞା!
କୁହନ୍ତୁ?
ଏବେ ଆପଣ କଣ କରୁଛନ୍ତି?
ଏବେ ତ ମୁଁ ମୋର କ୍ଲାସ୍ ସରି କିରି ଏବେ ହିଁ, ଆସିଲି ମୋ ରୁମକୁ। ଗଟ ପନ୍ଦର ମିନିଟ୍ ହବ, ମୁଁ ଗୋଡ ହାତ ଧଉଥିଲି ଆପଣ କଲ୍ ମନେ ପକେଇଲେ, ତ ମୁଁ ଆପଣଙ୍କୁ କହି ଡଉ, ମାନେ ଆପଣଙ୍କ ସହିତ କଥା ହଉଛି ଆଉ।
ହୁଁ।
ଆଜ୍ଞା। ଆଉ, କୁହନ୍ତୁ କେମିତି ଚାଲିଛି, ଆପଣଙ୍କ ଦୈନନ୍ଦିନ ଜୀବନ?
ଆଉ ସବୁ ଭଲ ଚାଲିଛି।
ସବୁ କିଛି ଶୁଣିକି ବହୁତ ଭଲ ଲାଗିଲା। କି ଆପଣଙ୍କର ଦୈନନ୍ଦିନ ଜୀବନ ସବୁ କିଛି ଭଲ ଚାଲୁଛି।
ଏବଂ କୁହନ୍ତୁ ଆପଣଙ୍କର ଆଜି ର ମଧ୍ୟାହ୍ନ ଭୋଜନ ତ ସରି ଯାଇଥିବ ଏବେ? ରାତ୍ରି ଭୋଜନରେ ଆପଣ କଣ ବନଉଛନି? କଣ ଖାଇବେ?
ରାତି ମୁଁ ଖାଇବାରେ ଆମର ହଉ ପୋଟଳ ତରକାରୀ ହବ, ଆଳୁ ତରକାରୀ ହବ, ଆଉ ଛଣା ଛଣି କିଛ୍ କିଛି ଗୋଟେ ହବ ଭାରି ଆ
ଯେମିତି କିି ଆପଣଙ୍କର ଶବ୍ଦରୁ ଶୁଣା ଯାଉଛି, ଆପଣଙ୍କ ଦେହ ଖରାପ ଅଛି ବୋଧେ?
ନାଇଁ ନାଇଁ।
ଆଜ୍ଞା, ଆଉ କୁହନ୍ତୁ?
ଆଉ, କଁ ଖାଇଥିଲେ ଆପଣ?
ଆଜି ମଧ୍ୟାନ୍ନ ଭୋଜନ ରେ ହେଇଥିଲା ଭାତ, ଆମ୍ବୁଲ ଚାରୁ ଏବଂ ଆଳୁକୁ ସରୁ ସରୁ ମାନେ କଣ? ଅ ମାନେ ପତଳା ପତଳା କଟାହେଇରି ତାୱା ଭଜା।
ହୁଁ ।
ଆଜ୍ଞା। ଆ ଆପଣ?
ଆମେ ପଖାଳ ଖିଳିଥିଲା। ଆଉ ବଡି ଚୁରା ଖିଆ ହେଇଥିଲା, ମୋ ସାଙ୍ଗ ଆ ଇଥିଲା।
ଆଜ୍ଞା, ଶୁଣିକି ବହୁତ ଭଲ ଲାଗିଲା କି ଆପଣ ଏବେ ବି ପଖାଳ ଏବଂ ବଡିଚୁରା ଏବଂ ଶାଗ ଖାଇପାରୁଚନି। ଆମର ତ ସେତିକି ଭାଗ୍ୟ ନାହିଁ, ଆମେ ମାନେ ସେ ଆମେ ବନେଇକି ଏଠି ଖାଇପାରିବୁ। ହଷ୍ଟେଲ ରେ ସେ ସବୁ ଖାଦ୍ୟ କୋଉଠି ମିଳୁଛି?
ହୁଁ, ଯେ ହଷ୍ଟେଲ ତ ସେ ସବୁ ଆଭେଲେବଲ୍ ତ ହେଇନି।
ଆଜ୍ଞା ଆଜ୍ଞା। ଆଉ କୁହନ୍ତୁ।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
ଯେମିତିକି ଆପଣଙ୍କର ମାନେ ମୁଁ ଜାଣିବାକୁ ପାଇଛି ଯେ ମାନେ ଆପଣଙ୍କ ଗାଁ ରେ ବହୁତ୍ ଗୁଡିଏ ମାନେ ପର୍ବପର୍ବାଣି ବି ବହୁତ୍ ଭଲ ଭାବରେ ଆପଣ ବନ୍ ମନଉଚନ୍ତି। ତ ସବୁ ପର୍ବପର୍ବାଣି ମଧ୍ୟରେ ଆପଣଙ୍କର ମାନେ କୋଉ ପିଠା ଆପଣଙ୍କୁ ବହୁତ୍ ଭଲ ଲାଗେ? ।
ଆମର ଏଇଠି ଆମ ସେପଟେ ପିଠା ତ ଇଏ ବହୁତ୍ ପ୍ରକାର ତା ଭିତରୁ ଗୋଟେ ପି ଠା ଏମ୍ତି ତିଆରି ହୁଏ ଆମର ସେଇଟା ମାଂସରେ ପିଠା ଟା ତିଆରି ହୁଏ ଆମର।
ଆଜ୍ଞା।
ସେଇଟା ମାଂସରେ ସେଇ ପିଠା ଟା ସେଇ ପିଠା ଟା ଭଲ୍ ଲାଗେ।
କେମିତି ବନେଇବା ପ୍ରଣାଳୀରେ ମତେ କହିପାରିବେ। କାରଣ ମୁଁ ବି ସେଇଟା ବନେଇକି ଖାଇବି ଯଦି ଭଲ ଲାଗିଲା।
ହଁ ନିଶ୍ଚିନ୍ତ। ଅ ଆପଣ କଣ କରିବେ ଯେମ୍ତି ଚିକେନ୍ ପ୍ରାୟତଃ ଆମ ଚି କେନ୍ ରେ ହିଁ ହୁଏ ତାକୁ ଆପଣ ଭଲ୍ସେ କଷିଦେବେ ଯେମ୍ତି କଷା ଟା ହୁଏ ସେମ୍ତି କଷିଦେବେ। ତ ତାପରେ ଚାଉଳ ଚୁନା ତ ଆମର ଯେମ୍ତି ଗୁଡ ପିଠା ଟା ତିଆରି ହୁଏ
ଆଜ୍ଞା।
ଚାଉଳ ଚୁନା ଟା ସେ ସେମ୍ ଆମେ ଗୁଡରେ ପକେଇକି ତାପରେ ଚାଉଳ ଘାଣ୍ଟୁ ନା। ତ ସେଇଟା ବି ଏମ୍ତି ଚା ଫାଷ୍ଟ ଚେ ଇଏଟା ଆଇଁଷଟା କଷି ଦେଇକି ଇଏଟା କଷି ସେଥିରେ ଚାଉଳ ପ କେଇଦବ ପକେଇକି ଉଁ ବେଶୀ ଗାଢା ଇଏ ଯେମ୍ତି ଚକୁଳି ତିଆରିି ହୁଏ ସେତିକି ଟାଇପ୍ ର ପାଣି ଦେଇକି ତାକୁ ଗୋଳେଇଦବ ଗୋଳେଇକି ଯେମ୍ତି ଚକୁଳି କରାହୁଏ ସେମ୍ତି ତାୱାରେ ଏଇ ପିଠା ଟା କରିଦବ ଭାରି।
ଆଜ୍ଞା-ଆଜ୍ଞା ଶୁଣିକି ବହୁତ୍ ଭଲ୍ ଲାଗିଲା କିନ୍ତୁ ଯେହେତୁ ମୁଁ ଆମିଷ ଖାଏନି କିନ୍ତୁ ନିଶ୍ଚୟ ମୁଁ ମୋର-ମୋର ଯୋଉ ମୋର ସହିତ ରୁହନ୍ତି ମୋର ବନ୍ଧୁ ଜଣେ ତାଙ୍କେ ତ ଆମିଷ ଖାଆନ୍ତି, ତ ଆପଣ ଯେମିତି କହିଲେ ମୁଁ ସେମିତି ବନେଇକି ତାଙ୍କୁ ନିଶ୍ଚୟ ଖୁଆଇବି ଏବଂ କେମିତି ଲାଗିଲା ତାର ଅନୁଭୂତି ବି ମୁଁ ଆପଣଙ୍କୁ ସେୟାର୍ ମାନେ ନିଶ୍ଚୟ ଅନୁଭୂତି କୁ ସେୟାର୍ କରିବି।
ନିଶ୍ଚିନ୍ତ କହିବେ ଭାରି କେମିତି କଣ ଲାଗିଲା ଭାରି।
ନିଶ୍ଚୟ-ନିଶ୍ଚୟ। ଆଉ କୁହନ୍ତୁ ଆଉ କେମିତି ମାନେ ଆପଣ ଯେମିତି ଆଗକୁ ରଥଯାତ୍ରା ଆସୁଛି। ରଥଯାତ୍ରା ହଉଛି ଆମର ବିଶ୍ଵର ପ୍ରସିଦ୍ଧ ଜଗନ୍ନାଥଙ୍କର ରଥଯାତ୍ରା ବର୍ଷକୁ ଥରେ ଆଷାଢ ମାସରେ ଶୁକ୍ଲ ପକ୍ଷରେ ଏଇଟା ପଡେ। ଏଇ ତିଥିରେ ଆଜ୍ଞା ଯେମିତି କିି ସ୍ଵୟଂ ଭଗବାନ ଜଗନ୍ନାଥ ବଳଭଦ୍ର ଏବଂ ସୁଭଦ୍ରା ତିନି ଜଣ ତିନି ଭାଇ ଭଉଣୀ ମିଶିକିରି ତାଙ୍କେ ରଥରେ ବସିକିରି ନିଦର ମାଉସୀ ମା ଘରକୁ ଯାଆନ୍ତି। ଏବଂ ସେଇଠି ନଅ ଦିନି ଛଅ ଦିନି ଭଗବାନ୍ ମା ଲକ୍ଷ୍ମୀଙ୍କୁ କହି ନଅ ଦିନି ପର୍ଯ୍ୟନ୍ତ ଯାଇକିରି ସେଠି ଫେରିଲା ବେଳକୁ ମା ଲକ୍ଷ୍ମୀଙ୍କ ପାଇଁ ରସଗୋଲା ବି ଧରିକି ଆସିଥାନ୍ତି ଜଗନ୍ନାଥ। ଏବଂ ଯେମିତିକି ଆମର ରହିଲା ଅଧରପଣା ଏବଂ ଦେବସ୍ନାନ ପୂର୍ଣ୍ଣିମା ଏଇ କିଛି ଦିନ ଭିତରେ ହିଁ ମାନେ ଯାଇଚି। ତ ଆପଣ ସେମିତି କିଛି ଅଁ ଯୋଜନା କିଛି କରିଚନ୍ତି ପୁରୀକୁ ଯିବା ପାଇଁ ଏବଂ ଜଗନ୍ନାଥଙ୍କ ରଥ ଟାଣିବା ପାଇଁ।
କଲେ ତ ମୁଁ ଅଭି ଅଭି ଯାଇପାରନ୍ତି କିନ୍ତୁ ଘରେ ଏତେ ଛାଡିବେନି ନା ତ ଟିକେ ଇଏ ଅଛି ଆଉ, ନ ଯାଇ ହେଇ ପାରେ ଆଉ କିନ୍ତୁ ଇଚ୍ଛା ଅଛି ଜଗନ୍ନାଥ କାରଣ ମୁ ରଥ ଟାଣିଆ ପାଇଁ ବହୁତ୍ ଛୋଟରେ ଯାଇଥିଲି। ତା ପରଠୁ ଆଉ ମୁଁ ରଥ ଟାଣିବାକୁ ଯାଇନି, ଇଚ୍ଛା ତ ଅଛି ଯିବି ବୋଲି। ଏ କିନ୍ତୁ ଘରେ ଏଠି ଛାଡିବେନି ଆଉ।
ଆଜ୍ଞା ଶୁଣିକି ବୋହୁତ ଦୁଃଖ ଲାଗିଲା। ଦୁଃଖିତ ମୁଁ ଅଛି କିନ୍ତୁ ଆପଣ ଯାଇପାରୁନାହାନ୍ତି ଯେ କିନ୍ତୁ ଏଇଟା ବି ସତ କଥା ଯେ ଘରେ ଏଥିପାଇଁ ଛାଡିବେନି କାରଣ ବୋହୁତ ଭିଡ ଏବେ ହୁଏ ରଥଯାତ୍ରାରେ। ରଥଯାତ୍ରା ମାନେ ଏମିତି ଭିଡ ହୁଏ ଯା ଯାହେତୁକି ଆମର ଜୀବନ ପ୍ରତି ବି ମାନେ କ୍ଷତିକାରକ। ତ ଭଗବାନ ତ କେବେ ବି କହି ନାହାନ୍ତି ଯେ ମାନେ ତମେ ସମସ୍ତେ ମୋ ପାଖୁକୁ ଆସ। ଆମେ ଘରେ ବସି ବି ଚଳଚିତ୍ର ମାଧ୍ୟମରେ ବି ଆମେ ଦେଖିପାରିବା। ରଥଯାତ୍ରର ଭିଡିଓ।
ଆଜ୍ଞା ଆଜ୍ଞା।
ତମ ସହିତ କଥା ହେଇ ବୋହୁତ ଭଲ ଲାଗିଲା ବନ୍ଧୁ। ଆଉ ଏ ଯେମିତିକିି ଆଜିର ମାନେ ହୁଁ ଯୁଗରେ ଯେମିତି ସମସ୍ତେ ମୋବାଇଲରେ ହିଁ ଲାଗି ରହିଥାନ୍ତି କିନ୍ତୁ ଆପଣଙ୍କର ମାନେ ମତେ ଟିକେ ସମୟ ଦେଲେ ଏତିକି ମତେ ବୋହୁତ ଖୁସି ଲାଗିଲା।
ଉଁ ସଭିଏଁ ତ ସବୁ ଯା ଏବେ ଛୋଟରୁୁ ସମସ୍ତେ ଫୋନରେ ହିଁ ଲାଗିକି ରୁହ ଛନ୍ତି।
ଆଜ୍ଞା। ସେଥିମଧ୍ୟରୁ ଆପଣ ମତେ ସମୟ ଟିକ୍ ବାହାର କରିକି ମତେ ସମୟ ଦେଇଥିବାରୁ ବୋହୁତ ବୋହୁତ ଧନ୍ୟବାଦ୍। ବନ୍ଧୁ ଆପଣ ଲାଇନରେ ଅଛନ୍ତି?
ହଁ ହଁ।
କୁହନ୍ତୁ।
ଆଉ ରାତିରେ ଏବେ କଁ ହବ ତମର?
ରାତିରେ ଆମର ରାତ୍ରି ଭୋଜନ ହବ ଯେମିତିକି ମତେ ଚକୁଳି ପିଠା ଖାଇବା ପାଇଁ ବୋହୁତ ଭଲ ଲାଗେ। କିନ୍ତୁ ଏଇଠି ତ ମାନେ ଆମର ତ ହଷ୍ଟେଲରେ ଚକୁଳି ପିଠା ଦିଅନ୍ତିନି। କିନ୍ତୁ ଯେମିତିକି କହିବାକୁ ଗଲେ ଆଜି କାଲି ତ ସବୁ କିଛି ସମ୍ଭବ। ଯେମିତିକି ଆମେ ସବୁ କିଛି ମାନେ ଅର୍ଡର କରିପାରିବା ଅନଲାଇନ୍ ମାଧ୍ଯମରେ ତ ଗୋଟେ ଚକୁଳି ପିଠାର ତା ର ଆଣ ମାନେ ବି ଅନଲାଇନରେ ରୁହେ। ମୁଁ ସେଡା ଅନଲାଇନରୁ ଅର୍ଡର କରିଚି ଯଦି ସେଡା ଆସୁଚି ତାହେଲେ ମୁଁ ଗୋଟେ ଲୁଚେଇକିରି ଇଣ୍ଡକ୍ସନକୁ ରଖିଚି। ମୁଁ ସେଥିରେ ଚକୁଳି ପିଠା ଏବଂ ଚଟଣିକୁ ଖାଇବା ପାଇଁ ବୋହୁତ ପସନ୍ଦ କରେ। ତ ସେଇଟା ହିଁ ମୋର ରାତ୍ରି ଭୋଜନ ହବ।
ହଁ ଇଣ୍ଡକ୍ସନ୍ ଆର ଆର ଉଁ ବେବହାର କରିବାକୁ ଦିଅନ୍ତିନି।
ନାଇଁ ହଷ୍ଟେଲରେ ତ ସେ ଇଣ୍ଡେକ୍ସନ ଚୁଲା ସ୍ କିଛି କିଛି ବି ଯେମିତିକି ଆଇରନ୍ ହେଇଗଲା ଇଲୋକ୍ଟ୍ରୋନିକ୍ ସାମାନ୍ ହିଁ ଆମୁକୁ ବେବହାର କରିବା ପାଇଁ ଦିଅନ୍ତିନି।
ଆଇରନ୍ ତ ବେବହାର କରିବାକୁ ଦିଅନ୍ତି କି ଯିଏ ଯାହାର ଡ୍ ଆ ଲୁଗାପଟା ତ ସିଏ କରପାରିବ ନା ଆଇରନ୍।
ନାହିଁ ହଷ୍ଟେଲ ଭିତରେ ଆମର ଏଡି ଇଲୋକ୍ଟ୍ରୋନିକର କିଛି ବି ସାମାନ୍ ମାନେ ଏଇଠିକୁ ବ୍ୟବହାର କରିବା ପାଇଁ ଦିଅନ୍ତିନି ତ ମୁଁ ଲୁଚେଇକିରି ରଖିଛି ଗୋଟେ ହୁଁ ଉଁ ଆଁ ଇଣ୍ଡକ୍ସନ ଚୁଲା ଗୋଟେ ରଖିଛି ଏବଂ କେଟିଲି ଗୋଟେ ରଖିଛି ଇଲେକ୍ଟ୍ରୋନିକର। ସେ କେ ଜଗ ଯୋଉ କୁହନ୍ତି ଇଲେକ୍ଟ୍ରୋନିକରେ ସେଇଟା ବି ମୁଁ ରଖିଛି ଲୁଚେଇକରି କେବେ କିଛି ଯଦି ମ୍ୟାଗି ଖାଇବା ପାଇଁ ଇଚ୍ଛା ଲାଗେ କାରଣ ହଷ୍ଟେଲର ଖାଦ୍ୟ ଖାଇକି ସବୁଦିନେ ସେଇ ହଷ୍ଟେଲର ଖାଦ୍ୟ ଇଚ୍ଛା ହୁଏନି ଖାଇବା ପାଇଁ ତ କେବେ ରାତିରେ ବାରଟା ବେଳେ ଗୋଟେ ବେଳେ ଏମିତି ଯତି ମନ ହୁଏ କିଛି ଭୋକ ହୁଏ ତ ମୁଁ ସେ କେଟିଲରେ ମ୍ୟାଗି ବନେଇ ଖାଇଦିଏ। ନହେଲେ ଏମିତି ଯେମିତି ଆଜି ଆମର ହଷ୍ଟେଲରେ ଯେମିତି ଆଜି ହେଇଥିବ। ରୁଟି ଏବଂ କୋଉ ଗୋଟେ ତରକାରୀ ହେଇଥିବ କିମ୍ବା ଭଜା ହେଇଥିବ ଆଚାର ହେଇଥିବ ସେଇ ସ ସବୁଦିନେ ସେମ ଖାଦ୍ୟ ଖାଇକି ଯୋଉ ବୋର୍ ଲାଗେ ମୁଁ ସେ ମୁଁ ଆଜି ଚକୁଳି ଖାଇବା ପାଇଁ ମତେ ଉଁ ମନ ହେଲା ତ ମୁଁ ନିଜେ ମୋବାଇଲକୁୁ ଯାଇକିରି ସେଥିରୁ କିଛି ଅର୍ଡର ମାରିକିରି ମୁଁ ମୋ ପାଇଁ ଚକୁଳି ପିଠାର ଆଣ ଗୁଡ଼ାକ ଅର୍ଡ଼ର କରିଦେଇଛେ। ଠିକ୍ ଅଛି ବନ୍ଧୁ ଆପଣଙ୍କ ସହିତ କଥା ହେଇକି ମତେ ବହୁତ ଭଲ ଲାଗିଲା। ମୁଁ ରଖୁଛି ଶୁଭରାତ୍ରି ପରବର୍ତୀ କଲରେ ଆମେ କଥା ହବା ଏଇଠି ମୁଁ କଲ୍ ଟିକୁ ସମାପ୍ତ କରୁଛି ଜୟ ଜଗନ୍ନାଥ।